ହ୍ୟାଲୋ
ମ୍ୟାଡ଼ାମ ନମସ୍କାର।
ହଁ ହଁ ନମସ୍କାର।
ମ୍ୟାଡାମ ଭଲ ଅଛନ୍ତି?
ହଁ ଭଲ ଅଛି। ଆପଣ କେମିତି ଅ
ଏବେ କଣ କରୁଛନ୍ତି ମୁଁ ଭଲ ଅଛି।
ଏବେ ଡିନର୍ ପ୍ରିପେୟାର ପାଇଁ ଚାଲିଛି ଆଉ। ଡିିନର୍ ଡିିନର୍ ହୁଁ।
ଆଜି ରାତିରେ କଣ ବନୋଉଛନ୍ତି।
ଆମର ଏଇନେ ହବ ରୁଟି ଆଉ ତା ସାଙ୍ଗରେ ହବ ପନିର୍ କଷା। ମାନେ ଟିକେ ଗ୍ରେଭି ଟାଇପ୍ ର ଆଉ।
ଆଚ୍ଛା ସେଇଟା କେମିତି ବନୋଉଛନ୍ତି କହିଲେ?
ତ ଆଗ ପନିର୍ କୁ ପିସ୍ ପିସ୍ କରି ଛୋଟୋ ଟେ ସାଇଜ୍‌ରେ କାଟିଦେବେ ତାପରେ ତାକୁ ଛାଣିବେ। ଛାଣିକି ଟିକେ ଅଳ୍ପ ପାଣି ରେ ପକେଇଦେବି ତା ଅଏଲ ଅଂଶ ଟା ଟିକେ ନରମ ହେଇଯିବ ଯଦି ଟାଣ ଥିବ।
ଆଚ୍ଛା। ସେ ପାଣି ରେ ବୋଧେ ଲୁଣ ବି ଟିକେ ପକାନ୍ତି ନା କଣ?
ହଁ ମୁଁ ତ ପକେଇନି ଲୁଣ ମୁଁ ଖାଲି ସେମିତି ପକେଇକିରିି ଆଉ ତାର ଟେ ମସଲା ହୋଉଛି ପିଆଜ ଟିକେ କଟା ହେଇକରି ମୁଁ ଗୋଠୁ ଅଦା ରସୁଣ ବଟା ବଟି କରେ। ରେ ଟିକେ କାଜୁ ଚାରମଗଜ ଟିକେ ବାଟିକି ଗ୍ରେଭି ପାଇଁ ଦିଏ।
ହଁ।
ଆଉ ଏମିତି ଆଳୁ ଯଦି ପକେଇବ ପକେଇବ ଭଲ ଲାଗେ ମତେ ଟିକେ ଆଳୁ ଆମର ଏଠି ଆଳୁ ଖାଆନ୍ତିନି। ଫ୍ରାଏ ପନିର୍ କଲେ ଖାଲି।
ଆଉ ତେଲ ଟିକେ ଗୋ ଟା ମସଲା ଟିକେ ସବୁ ଓଟା ମସଲା ପକେଇ ଦବ ଚିନି ଟିକେ କଷିଦବ ନାଲି ହବା ପାଇଁ ତାପରେ ମସଲା କଷା କଷି କରି ମସଲା ଟିକେ ହେଲା ପରେ ଯାଇକିରି ସାଙ୍ଗେ ସାଙ୍ଗେ କାଜୁ ଚାରମଗଜ ପକେଇବନି ଆଗ ଅଦା ରସୁଣ ହେରିକା କଷା ହବ। ସେ ଟିକେ କଷା ହେଇଗଲା ପରେ ଉଁ କାଜୁ ଚାରମଗଜ ପକେଇବ ବାଟିକି ଯୋଉଟା ରଖିଥିବ। ତାପରେ ଗୁଣ୍ଡ ପାଉଡର ସବୁ ପକେଇବ ଜିରା ଗୁଣ୍ଡ ଧନିଆ ଗୁଣ୍ଡ ହେରିକା ଯେମିତି
ହୁଁ।
ତାକୁ ସବୁ ପକେଇଲା ପରେ ଅଳ୍ପ ତମର ପାଣି ଯେତିକି ଦରକାର ତମର ଗ୍ରେଭି ସେଇ ଅନୁସାରେ କରିକିରି ପନିର୍ ଆଳୁ ଯଦି ଭାଜିକି ରଖିଥିବ ପକେଇବ ଆଉ। ତାପରେ ଫୁଟା ଫୁଟି ହେଲେ ଟିକେ ଗରମ ମସଲା ହାରିକା ହଁ।
ଏଇଟା ଯୋଉ ଆପଣ କରିବେ ଗ୍ରେଭି ଟାଇପ୍ ର କରିବେ ନା ତରକାରୀ ଟାଇପ୍ ର?
ଗ୍ରେଭି ଟାଇପ୍। ଖିଅ କରିବୁ କାହିଁକି ନା ରୁଟିରେ ଯେହେତୁ ଖାଇବୁ ନା ତ ଏତେ ତରକାରୀ କିଛି ଦରକାର ନାହିଁ। ଟିକେ ମସଲା ଟିକେ ଗ୍ରେଭି ଟାଇପ୍ ରହେ ଖାଲି ପନିର୍ ପଡିକିରି ଆମର ହବ। ପନିର୍ ଜଣକା ଚାରି ପାଞ୍ଚ ପିସ୍ ଦେଇଦେଲେ ଗ୍ରେଭି ଟିକେ ଦେଇଦେଲେ ରୁଟି ଦିପଟ ନେଖାତ ଖା ଖାଇବେ ଆଉ ରୁଟି କଣ କିଏ ବେଶୀ ଖାଉଛି ହୁଁ।
ଆଚ୍ଛା ହଁ ଆଚ୍ଛା ପନିର୍ ରେ ଆପଣଙ୍କୁ ଆଉ କଣ ଜାଣିଛନ୍ତି?
ହୁଁ। ପନିର୍ ରେ ମୁଁ ଚିଲ୍ଲୀ ପନିର୍ କରେ। ଆଉ ପନିର୍ ଗୋଟେ ଏବେ ଥରେ କରିଥିଲି ରଜ ଥିଲା। ହଁ ଗୋଟେ ପନିର୍ ସିସ୍କିଷ୍ଟି ଫାଇଭ୍ କରିଥିଲି। ଆଉ ସେ ଯୋଉ କ୍ୟାପ୍ସିକମ କଞ୍ଚାରେ ସବୁ ଇଏରେ ହଁ।
ସେଇଟା ତ ବହୁତ ମାନେ ସେଇଟା ମୋତେ ବହୁତ ହି ଭଲ ଲାଗେ।
ଓହୋ ତାପରେ ଆମ ନଣନ୍ଦ ଗୋଟେ ତାଙ୍କୁ ପନିର୍ ଭଲ ଲାଗେ। ତ ସିଏ ଆମର କହିଲେ କି ସାହି ପନିର୍ ଥରେ କର। ମୁଁ ଅବଶ୍ଯ ଜାଣିନଥିଲି ସେ ମୋତେ ରେସିପି ଦେଖିକିରି କହିଲେ। ଆଉ ଟ୍ରାଏ କରିଥିଲୁ ଆମ ଉଁ, ଖୁଡିଙ୍କର ମୋର ମିଶିକି କରିଥିଲୁ ଭଲ ହେଇଥିଲା। ତାର ଟିକେ ରେସିପି ଟା ଅଲଗା। ସେଟା ଟିକେ ଦରଦର କଞ୍ଚାଳିଆ ଟିକେ ସେଇଟା ଟିକେ ଅଳ୍ପ ଏତେ କଡା ଭଜା ହବନି। ଟିକେ କଞ୍ଚା ସେଇଟା କଞ୍ଚା ରେ ହବ। ଯୋଉ ସହି ପନିର୍ ଟା କଞ୍ଚା ରେ ହବ। ଟୋଟାଲ ଭଜା ଭଜି ହବନି, ଖାଲି କଞ୍ଚା ଉଁ, କଟା ହେଇକି ପିସ୍ ପିସ୍ ଥୁଆ ହବ। ଯୋଉ ମସଲା କଥା କହିଲି। ଅଦା, ପିଆଜ, ରସୁଣ, କାଜୁ, ଚାରୁମଗଜ ସବୁ ଟିକେ ତେଲରେ ଭଜା ହବ। ଗୋଲଡେନ୍ କଲର୍ ହେଇ ଆସିଲେ ସେଟା ଟିକେ ବାଟିଦେବେ। ଗ୍ରାଇଣ୍ଡିଙ୍ଗ ଟିକେ ଥଣ୍ଡା ହେଲା ପରେ ଗ୍ରାଇଣ୍ଡିଙ୍ଗ ରେ ବାଟିଦେବେ। ଦେନ୍ ଗୋଟା ମସଲା ପକେଇକିରି ସେ ମସଲା ପକେଇବେ। ଟିକେ କଷା ହବ। ସେଟା ବ ଭଜା ହେଇକିରି ଗ୍ରାଇଣ୍ଡିଙ୍ଗ ହବ, ଟିକେ ଭଲ ଟେଷ୍ଟ ଆସିବା ପାଇଁ ଆଉ ତାପରେ ହଁ, ଜାଣିଚ? ହଁ ସେଇଟା ହବ ତାପରେ କଞ୍ଚା ରେ ଯୋଉ ପନିର୍ ଟା ପକେଇବେ ଆଉ।
ମୋତେ ପନିର୍ ର ସବୁ ଆଇଟମ ବହୁତ ହି ପସନ୍ଦ। ମାନେ ପନିର୍ କଣ କ୍ଷୀରର ଯାହାବି ସବୁ ରହିଲା କ୍ଷୀର ଦହି, ପନିର୍ ମୋତେ ସବୁ ଭଲ ଲାଗେ।
ହଁ, ହଁ ଛତୁ ଭଲ ଲାଗେ ନା ନାଇଁ ସେମିତି ପନିର୍ ଅଧିକ?
ଅଧିକ ପନିର୍ ଟା ଭଲ ଲାଗେ, ଯୋଉ କଞ୍ଚା ପନିର୍ ନୁହଁ। ମୁଁ ତାକୁ ସେମିତି ହିଁ ଖାଇଦିଏ। ଏତେ ଭଲ ଲାଗେ। ହ
ଓହୋ, ମୋତେ ଏତେ ଭଲ ଲାଗେନି। ମୁଁ ଏମିତି ତରକାରୀ ହେରିକା ହେଲେ ଟିକେ ଖାଏ। ନହେଲେ ମୋତେ ଏତେ ଟେଷ୍ଟ ନାହିଁ, ଛତୁ ହେରିକା ଖାଇବି ହେଲେ ପନିର୍ ନୁହଁ।
ଅ, ପନିର୍ ର ମୁଁ ଅ, ତୋମେ ଯେମିତି କହିଲ ମୋତେ ଚିଲି ପନିର୍ ଟା ଆସେ। ଆଉ ଆମର ଯୋଉ ରହିଲା କଣ କହିଲ? ଅ, ପନିର୍ ପକୋଡା ମୁଁ ସେଇଟା ବନାଏ।
ହଁ ପନିର୍ ପକୋଡା କଣ କେମତି?
ପନିର୍ ପକୋଡା ପାଇଁ ଟିକେ ମିଡିୟମ୍ ସାଇଜ୍ ର ଅ, ଯୋଉ ସାଇଜ୍ ର ତୋମକୁ ଭଲ ଲାଗିବ ତୋମେ ସେଇ ପିସ୍ ର ତୋମ ସେପ୍ ଅନୁସାରେ କାଟି ପାରିବ। କାଟିକି ତାକୁ ଟିକେ ଲୁଣ, ହଳଦୀ ଆଉ ଲଙ୍କା ଗୁଣ୍ଡ ତାକୁ ଫାଷ୍ଟେ ଗୁଳେଇକି ରଖିଦବ ଗୋଟେ ଜାଗାରେ। ତାକୁ ଘୋଡେଇକି ରଖିଦବ। ତାପରେ କଣ କରିବ ତା ବ୍ୟାଟର୍ ଟା ତୋମେ ଇଏ କରିବ। ଯେମିତି ବେସନ ଲୁଣ ଆଉ ତୋମେ ତା ଦେହରେ ଲଙ୍କା ଗୁଣ୍ଡ ପକେଇବ। ଆଉ ବାକି ତୋମ ଟେଷ୍ଟ ଅନୁସାରେ, ଅ, ଚାଇନା ସଲ୍ଟ ମୁଁ ଟିକେ ପକାଏ।
ବେସନ ରେ କର ନା କର୍ନଫ୍ଲୋର୍ ହରିକା?
ବେସନରେ କରେ ମୁଁ।
ଅ ହଁ।
କର୍ନଫ୍ଲୋର ଟା ପକେଇଲେ ଭଲ। କିନ୍ତୁ କର୍ନଫ୍ଲୋର ୟୁଜ୍ କଲେ ଆମ ଘରେ କି ଖାଆନ୍ତିନି। ମାନେ କଣ କହିଲି ତାଙ୍କର ଛା ତି ମାନେ ଗ୍ୟାସ୍ ହେଇଯାଏ ନା ତାଙ୍କ ଛାତି କାଟେ।
ହ।
ସେଥିପାଇଁ ମୁଁ କର୍ନଫ୍ଲୋର୍ ୟୁଜ୍ କରେନି। ତ ତା ଦେହରେ ପନିର୍ କୁ ପକେଇକି ଯେମତି ତେଲରେ ଛାଣିବା କଥା ସେମିତି ଛାଣେ।
ଓହୋ, ହୋ, ତା ସାଙ୍ଗେ ଟିକେ ଟମାଟୋ ସକ୍ସ, ଚିଲି ସକ୍ସ ହେଲେ ହେଲା। ହଉ ନା।
ଏବେ ଯୋଉ ଭଳିଆ ସବୁ ପାଗ ଦଉନି ଯେମିତି ଆଜି ବର୍ଷା ହଉଛି। ଏଇଭଳିଆ ପାଗରେ ଅ ଟିକେ ଛଣା ଛଣି ପ କୁଡ଼ି ହଉ ପନିର ଚପ ପନିର ପକୋଡା ପୁରା ମଜା ଆସିିଯିବ।
କେ ହୁ ନା ଚାହା ହୁଇନି।
ଚାହା ମୋର ଅଲ ଟାଇମ୍ ଫେଭରାଇଟ ବହୁତ ହି ଭଲ ଲାଗେ।
ହଁ ହଁ ହଁ।
ବର୍ଷା ହଉଛି ଏବେ।
ନା ନା ଏବେ ହଉନି ଆମର ମର୍ଣିଂ ସକାଳୁ ହଉଥିଲା ଜୋରସେ। ଆଉ ତା ପରଠୁ ପୁରା ଏମିତି କୋହଲା ଆଜି ରଖିଛି ଆଉ। ବର୍ଷା ଉଠେଇକି ରଖିଛି ଟିକେ ଟିକେ କେତେବେଳେ ପକଉଛି ଆଜି ଭାରି କପଡା ପତ୍ର ଆମର ବହୁତ ସଫା ହେଇଥିଲା। ଭାରି ହଇରାଣ ସୁଖାସୁଖି ପାଇଁ।
ବର୍ଷା ପାଇଁ ନା ବୁଝିପାରୁଛି ଆମର ବି ସେଇ ସେମ।
ବନେଇକି ଖାଇଛ ନା ନାଇଁ।
ବସରେ ଆଜି ନା ଯୋଗ ଦିବସ ଥିଲା। ମାନେ କାଲି ସେଇଟା ଆକଚୁଆଲି ଥିଲା। କିନ୍ତୁ ଆଜି ସେଇଟା ଆମେ ପାଳନ କରିଥିଲୁ ଅ ଯ ଗୋଟା ସବୁବେଳେ ତ କରିବାକୁ ମାନେ କରିବାକୁ ଇଚ୍ଛା ଥାଏ କିନ୍ତୁ କ ସେମିତ୍ ହୁଏନି ଯେହେତୁ ଜାଣିନି ଯୋଗ କେମିତି ହୁଏ କଣ କିନ୍ତୁ ଯୋ କ ଆଜି ଆମେ ଯୋଉ ପାଳନ କଲୁ ବହୁତ ସାରା ତାର ମାନେ ଉପକାରୀ। ତା ରହିଛି ଯୋଗ କଲେ ଆମର ବ୍ଲଡସ ମାନେ ଆମର ଯୋଉ ରକ୍ତ। ତ ସଞ୍ଚୟ ଟା ଠିକ ସେ ହୁଏ। ଆଉ ସବୁ ପ୍ରକାରର ରୋଗରୁ ମଧ୍ୟ ଆପଣ ଯଦି ସି ତ ଜୀବନ ଜୀବନ ଯାପନ କରିବାକୁ ଚାହୁଁଛନ୍ତି ତାହେଲେ ଯେତେ ପ୍ରକାର। ଆପଣ ସନ୍ତୁଳତା ଖାଦ୍ୟ ଖାଇବେ। ଯୋଗ ପ୍ରାଣାୟାମ କରିବେ ତାହେଲେ ଠିକ ରହିବେ। ନହେଲେ ଆଜିକାଲି ଦେଖୁଛନ୍ତି ଆମେ ଯାହାବି ସବୁ ଖାଦ୍ୟ ଖାଉଛେ ନା। ସବୁ ବିଷାକ୍ତ ସବୁଥିରେ ମାନେ କଣ କହିଲେ। ସବୁଥିରେ ଭେଜାଲ ମିଶୁଛି। ତ ଯଦି ଆମେ ସେଇଭଳିଆ ଖାଦ୍ୟ ଖାଇବା ଆ ସୁସ୍ଥ ଯିବା। ଯଦି କିଏ ଯୋଗ ଆରିକା ନ କରିବା ତାହେଲେ ବହୁତ ଜଲ୍ଦି ରୋଗ ହେଇଯିବ ରୋଗଟା ଛୋ ଟ ଛୁଆଙ୍କୁ ବି ଆଜିକାଲି ହଉଛି କିନ୍ତୁ ଆମେ ଚାହିଁବା। ଯେ ଆମେ କେମିତି ଆମେ ନିଜେ ସୁସ୍ଥ ରଖିବା କେମତି। ଅ ଭଲ ଖାଇବା ଟିକେ ଖାଇବା।
ହୁଁ ହୁ ସେଇଟା ତ ଠିକ କଥା ଆଉ।
ଆମେ ଆଜିକାଲି କଣ ବାହାର ଖାଦ୍ୟ ଉପରେ ବେଶୀ ଟିକେ ନିର୍ଭର ହେଇଯାଉଛୁ।
ହଁ। ସେଇଥିପାଇଁ ଟିକେ ଯୋଗ ନିହାତି ଆଗ ପତ୍ୟାଗ ଆଉ ହଁ। ଏମତି।
ଯେତେ ପ୍ରକାର ରୋଗ ସବୁ ଆମ ମାନଙ୍କରେ ଦେଖା ହଉଛି ସେଟା ବି କମ। ପଇସା ଦୋ
ହଁ ହଁ ସେଇଟା ତ ଠିକ କଥା। ବାହାର ଜିନିଷ ଟ ଆ ଆମକୁ ତ ପସନ୍ଦ ଆଉ।
ସେଇତ ଆମ ପୂର୍ବପୁରୁଷ ଶହେ ବର୍ଷ ଧରି କେମିତି ବଞ୍ଚୁଥିଲେ ସେମାନେ ସୁସ୍ଥ ଜୀବନ ଯାପନ କରହୁଥିଲେ।
ହଁ ସେଇଟା ତ ଠିକ କଥା।
ଯୋଗର ବହୁତ ସାରା ମାନେ କଣ କହିଲେ ଭଲ ଅଛି ତାର। ଆ ମାନେ ଆପଣ ଘରେ ଚାହିଁଲେ ବି ସେଟା କରିପାରିବେ ମାନେ ଆପଣ ଯଦି ସ ଖର ନା ଆ ଆକ୍ ଚୋଲି ସପନ ପନ୍ଦର ମିିନିଟ କି ଅଧ୍ ଦେଢ଼ ଘଣ୍ଟା ବି କହୁଛନ୍ତି ଦେଖିବେ ଆପଣଙ୍କର
କଣ କଣ ଯୋଗ ସବୁ ଶିଖା ହେଲା କୋଉ ଟାଇପ ର?
ହଁ ଆଜି ତ ମୁଁ ଖାଲି ଯୋଗ ଆସନ। ପ୍ରାଣାୟାମ ଆ ମୋର ମୁଦ୍ରାସନ ବାସ୍ ଅଳ୍ପ କିଛି। ଟା ହେଇଛି ଆଉ ମେଡିଟେସନ ଜାଣିଥିବେ। ସେଇଟା ବାସ୍ ଅଳ୍ପ କିଛି ହେଇଛି ଯେତିକି ବି ହେଇଛି ନା ସେଇ ଟାଇମ୍ ରେ ଆମକୁ ବିନ୍ଦା ସ୍ ଫିଲ ହେଲା।
ଅ ହ।
ମନ ଟା ପୁରା ଶା ନ୍ତି ଲାଗିଲା ପୁରା ହାଲକା ଲାଗିଲା ଯେମତି ପୁରା ଫ୍ରେଶ।
ନା କିଏ ଆସିଥିଲେ?
ଅ ଜଣେ ଜଣେ ଆଚୁଲି ବାହାରୁ ଜଣେ କିଜନ ସାର ଆସ ଥିଲେ ଆମକୁ ସିଏ ଶିଖେଇଲେ। ଆଉ ଯୋଗ ର କଣ କଣ ଉପକାରିତା ରହିଛି କେମତି ଆମେ ଯୋଗ କରିବା? ଦୈନନ୍ଦିନ ଜୀବନରେ ହଁ। ଦୈନନ୍ଦିନ ଜୀବନରେ କେମିତି ତାର ବ୍ୟବହାର କରିବା ଆଉ। କେମତି ଲୋକଙ୍କ ସତର୍କ ମାନେ କରେଇବା ଯୋଗ ପ୍ରତି କେମିତି ସେମାନେ। ଜୀବନ ଯାପନ କରିବେ ସେ ବିଷୟରେ ବୁଝେଇଲେ। ଆଉ ସେ ବହୁତ ହି ସୁନ୍ଦର ଭାବରେ ବୁଝେଇଲେ।
ହଁ ହଁ ତାହେଲେ ଭଲ ଆଉ।
ଆପଣ ଯୋଗ କରନ୍ତି?
ନା ନା ମୁଁ କେବେ କରିନି।
ମୁଁ ବି ମୁଁ ବି କେବେ କରିନି କିନ୍ତୁ ଅ ଆଜି ନା ଆମେ ସେଇ ଯୋ ଗୋ ରେ ସପୋର୍ଟ ନେଇଛୁ ଯେହେତୁ ଆମେ କେବେ କରିନୁ। ତ ମୁଁ ତ ଭାବୁଛି ଅ ଆଟଲିଷ୍ଟ ମୁଁ ଦଶ ମିନିଟ କି ପନ୍ଦର ମିନିଟ ଲେଖାଏ ଯୋଗ କରିବି। ସବୁ ଜିନିଷ ନା
ଠିକ ଅଛି ହଁ ଆଗ ପାଞ୍ଚ ଦଶ ରୁ ହିଁ ଆରମ୍ଭ ହେଲେ ହିଁ ହବ।
ହଁ ସବୁ ଜିନିଷ କରିବା ପାଇଁ ଟିକେ ଟାଇମ ଲାଗେ ଆମେ ଏକାଥରେ ତ ଏତେ ଟାଇମ କରିପାରିବାନି। ଅ ତା ବାଦରେ କଣ କହିଲେ? ଆମ ବଡି ଟା ସେ ସବୁକୁ ଆଡଜମେଣ୍ଟ ମାନେ ସେଇଟାକୁ ମାନେ ଯୋଗ
ହଁ ହଁ ତ ହଉ ହଉ ଟିକେ ମ ର ସେପଟେ ଟିକେ ଡାକିଲେଣି ଆଉ ଟିକେ ରଖନ୍ତି।
ହଁ ଆମେ ବି ଏ ବିଷୟ ପରେ କଥା ହବା ମୋର ବି ଗୋଟେ ଫୋନ ଆସୁଛି। ରଖୁଛି।
ଆଜ୍ଞା।